ହ୍ୟାଲୋ
ହୁଁ କଣ କରୁଥିଲୁ କି?
ଏଇଠି ବସଥିଲ
ଉଁ ହୁଁ
ନା କାମ ସରିନେଇ ନା ସରିନେଇ କାମ ଆଉ କରିମି ଆଉ
ଆଉ ଆ ନାଇଁ କିଛି କାମ? ରାତିରେ ନାହିଁ କିଲୋ କାମ ଆଜି? ହ୍ୟାଲୋ ମୁଁ ହିଲି ରାତିରେ ଆଜି କିଛି କାମ ନାହିଁ କି?
ହଁ ଅଛି କାମ କରିବି। ଛୁଆ ଧନ୍ଦା ସହିଲେ କାମ କରିବି। ଫୁଟି ପିଇିଲ ଦ ଦେନି କୁଆଡେ ଫୁଟି ପିଇଲ ଦେନି ଆଉ
ହୁଁ
ନା କରିନେଇ କରିମି ଆଉ ରୋଷେଇ କରିନେଇଁ କରିମି ଏବେ ତ ଆମ ଘରେ ଆ ଥିଲେ ତ ସବୁ ମିଠା ପିଠା ଆଉ କହନ୍ତି ସବୁ ସ ବୁ ସବୁ ଆଣିଥିଲେ ଖାଲି ମଟର ତରକାରୀ କରିବି କରିନି ଆଉ
ଅଁ
ହୁଁ। ତୁ ଫୁଟ ହଉନି ସେଥିପାଇଁ ଫୁଟ ଫୁଟି ପିଇବୁ ଏଇନା ପଳେଇ ଆଇଲେଣିପା ତମ ପଛେ ପଛେ ଯାଇ କୁଆ ହେଲା ନା ତତେ ଗୋଟେ ଫୁଟିଦେନି ତୁ ପିଇଲୁ। ପୁଣି କଣ ଜେଜେ ଦେଇଥିଲେ ଗୋଟେ ବଡ ଥଣ୍ଡା ଟେ ପିଇକି ଆସିଲୁ। ଆଉ କଉଠି ଅଛୁ ଏଇନା।
ହଁ ପଳିଆସିଚିପା ଆମ ଗାଁ କୁ।
କେତଳେ?
ଏଇ ହେଲାଣି ପାଞ୍ଚଟା ଭଳିଆ ଆସିବେ।
ହଁ।
ପାଞ୍ଚଟା ଭଳିଆ ଟାଇମ ହେଲାଣି ଚାରଟା ସାଡେ ଚାରଟାରେ ବାହାରିନି। ଆରେ ପାଞ୍ଚଟା ବେଳିଆ ହେଲାଣି ଆସିଛି ହଁ ଘରୁ ବାହାରିଲି ପାଞ୍ଚଟା ବେଳିଆ ଟାଇମ ହେଲାଣି ଘରୁ ବାହାରିନି।
ଅହୋ ହୋଉ କାଲି ଯିବାର ଅଛି ଆମ ଘରୁ
କାଲି ଯିବୁ।
ଦେଖିଆ ମୋ ବଡାପା ଆସିଥିଲେ କହୁଛନ୍ତି ଯାଉନୁ ସବୁ ଝିଅ ଗୁଡା ଆସୁଚନ୍ତି ଚାଲୁନୁ କହୁଥିଲା ଯେ ଏଇନା।
ହଁ ଥାଉ କାଲିକି ଯିବୁ ହଁ।
ଓ ହୋ।
ଲୁଗାପଟା ବି କିଏ କଣ ନାହିଁ ଦେଖିଆ ହବ ଯଦି କାଲିକି ଯିମି ତା
ଉଁହୁଁ।
ଠିକ ନାହିଁ ସେମିତି ଠିକ ନାହିଁ କି ଜିମି ବୋଲି।
ହୁଁ।
ହଁ ଏ ମୁଣ୍ଡ କାନ କୁଣ୍ଡଉନେଇଁ। ତାଲେ ସିନ୍ଦୁର ଫିନ୍ଦୁର ନାଉ ନାହିଁ ଏଇତି ପାଇଁ ଇଛା ହଉନେଇ ଯିବାପାଇଁ।
ହୁଁ ହଁ ଆସିକି ଏଣେ ଯୋଉ ଆମ ସରଜଗତ ଟିକେ ଦେଖେ କଣ କହିଲୁ। ହାଲୋ।
ଦୋଳି ଖେଳିବାକୁ ଗଲଣିନା।
ଯାଇନେଇଁ।
ହଁ ମୋ ହାତ ଭଲ ଇଏ ମ କାଲି କହୁଥିଲେ ଯିବା କାଲି ସେଇଠିକି ସେ ଗାଁକୁ। ରଜ ଦେଖିମି ମୁଁ କହିନି ହଁ ତମେ ଖାଲି ସବୁ ଆଡେ ନେଉଚ ହୁଁ ହୁଁ। ଖାଲି କଥା କହି ଦେଉଛନ୍ତି ନେମିନେଇଁ।
ଏଇରା ଏଇ କଣ କି ଯୋଉ କାଲି ଉପାସ କରିଥିନି ଆଜି ଓ ଉପାସ ଆଁ ହେରା ହଉଛି ସେଇଥିପାଇଁ ହୁଁ ସେଇଥିପାଇଁ ପଳେଇ ଆସିନି ନା ଆଉ ଆସିନି ତ ମୁଁ ଭାଉଜ ହେରିଆ କୋଉଥିଲେ କହିଲେ ଯାଉନ ବୁଲି ଆସିବ ମୁଁ କଇଲି ନାଁ ନାଁ ମୁଁ ଏଇନାକେ ଯିମିନି ଆଜି।
ଅଁହୋ ହଁ କାଲିକି ରହୁ ଅଛ ରଇ
ହୁଁ ହୁଁ ହେ କାଲି ଅଧିକ ଭିଡ ହବ ଏ ଅ ଟିକିଏ ଭିଡ ହେଲେ ଜିମିନି ପହର ଦିନକୁ ଯଦି ଜିମି ଏୟା।
ହୁଁ।
ଏଇନା ଏ ଯୋଉ ବାଟ ସାରା ଦେଖି ଦେଖି ଆସିଲି ଯେ କିନ୍ତୁ ମାନେ ସବୁଆଡେ ହଉଛି ବି ରଜ ଏବସ ବଢିଆ ହଉଚି।
ହଁ ହଁ।
ହୁଁ।
ଦେଖୀଆ କାଲିକି ଯି ଯିବାର ଅଛି ଟିକେ କହିଲେ ଟିକେ ଯିବା କାଲି ଟିକେ ସବ କୁଆଡେ ବୁଲି ଆସିବା କେଇ ଜାଣି ନେଲା ଏଳେ କାଇଁ ଜାଣିବୁ।
ହ ସବୁଠେ ହଉଛି ଟିକେ ବେଲ ଭଲରେ ଟିକେ ଡାକ ଅଛି ଇ ଆଉ
ହଁ ହଁ। ଏଇ ସାଇଙ୍କୁଲ ରେ ବି ହଉଚି ସାଇଙ୍କୁଲ ରେ ହଉଛି ଆମ ଗାଡି ବହୁତ ଭଲ ହଉଚି ହଁ।
ହଁ ହଁ ସବୁଆଡେ ଏଦୋଷ ବହୁତ ଭଲ ହଉଛି ରଜ।
ଆମ ଆମ ଆମ ଏଇ ଆମ ଏଇ କେଉଁଝର ଜିଲ୍ଲାରେ କି ରଜ ହିଁ ହେଉଚି।
ହୁଁ।
ଆଉ ଏଇ ମୋ ଏ ଯୋଉ ମାମୁଁ ଘର ଶଞ୍ଚିଲା ସେଣେ ରଜ ନାଇ। କିଛି ନାହିଁ ଦୋଳି ଫୋଳି କିଛି ନା ତ ନା।
ଆଲୋ।
ସେମାନେ କହୁଛନ୍ତି ଆଉ ତମେ ମଫୁର ଅଛି ସେଥିପାଇଁ ତମର ରଜ କରୁଚ। ରଜ ବୋଲି କଣ ଜାଣିଛ ନା ତମେ?
ଇହିସ
ମୁଁ ବର୍ଷେ ଯାଇିଥିନି ବାହା ହେଇ ନଥିଲି ମାମୁୁ ଘଁରକୁ ମାନେ ମୁଁ ଜାଣିପାରିନି ଆଜି ପାଣି ଗୁଆ କି ରଜ।
ଠିକ ଶେ
ଯାଇକି ରଜ ଦଶଟା ହେଲାନି ମୁଁ ଏପ ସି ମୋ କହନ୍ତି ଜାଇମା କହୁଛି ଆଉ ବୁଡ଼ି ଲୋ ଆଜି ରଜପା ଜାଉନୁ ଗାଧୋଇେଇବୁ ଦଶଟା ହେଲାଣି ମୁଁ ସକ ସକାଳୁ କହିଲି ମୁଁ ସକାଳୁ ଗାଧେଇ ଥାନ୍ତି।
ଓହୋ।
ହୁଁ ଛୋଟ ହେଇଥିଲି ଉଁ ସପ୍ତମ ଷଷ୍ଠ ସପ୍ତମ ହେଇଥିଲି ମୁଁ ବି ଏତେ ଜା ତାପରେ ରଜ ତିନି ଦିନି ଖାଲି ତାଙ୍କ ସେଇ ଜୋର କୂଳରେ ଗୋଟେ ପଟାଦଳି ଅଛି ସେଠି ସବୁ ଛୁଆ ଯାଆନ୍ତି ଖେଳିଆ କୁ। ଗୋଟେ ପଟା ଦୋଳିମୁନି ଭଗବାନ କାଇଁ ଆସିନି ଗାଁକୁ ଆଉ ଆସିମିନି।
ହି ହି ହି।
କି ପିଠା ପଣା କି ଭଲ ମନ୍ଦ କିଛି ନାଇ ଯାହା ଖାଇବୁ ଦୋକାନରୁ କିଣିକି ଆଣିକି ଦେବେ ଖାଇବୁ। ହେରା କଣ ଭଲ ଲାଗିବ ହଁ।
ପିଠା ପଣା ବି ଶୁଧା କରନ୍ତି କି ନା ଲୋ।
ନା ନା ପିଠା ତ ସୁଧୁ ନୁହେଁ ଆଉ ଏଇ କଅନ୍ତି। ଯଉ ଆଇଁଷ ଫଇଁଷ କରନ୍ତି ମାନେ ବାରରେ ଆଇଁଷ କରନ୍ତି କିନ୍ତୁ ଜେନ୍ତୀ ଆମର ଦେଖ ମାନେ ଦିନ ସାରା ପିଠା ପଣା ଭଲ ମନ୍ଦ ସବୁ ଆମେ ଖାଉଛନ୍ତି କି ଗୋଟେ କଣ ଗୋଟେ ଖୁସି କି ବାହାରୁ ବୁଲିଲେ କେ ତାଙ୍କର କିଛି ନାଇ।
ହୁଁ ହୁଁ। ଆମର ସୁୁନା ଏଇଣେ ଅଛି ବୋଲି ଧର କଲେ କି ବନ୍ଧୁବାନ୍ଧବ ଡାକିଲେ କି ଯାହା କଲେ ଆଉ
ର ବନ୍ଧୁବାନ୍ଧ ଝିଅ ଝିଆଣି ଯିବେନି ରଜକୁ। ତାଙ୍କର ଆ ମେନ୍ ହେଲା ଦଶ ସରା ହେଙ୍ଗୁଳା ପୂଜା ମେନ୍ ତାଙ୍କର ମୋ ଝିଅ ଝିଆଣୀ କାଣ୍ଡି।
ହଁ ହଁ।
ସନସିଲା ମେନ୍ ହେଲା ହେଙ୍ଗୁଳା ଦଶରା ଆଉ ଲକ୍ଷ୍ମୀ ପୂଜା ଏଇ ତିନିଟା। ତାଙ୍କର ମିନା ବଜାର ବଡ ମିନା ବଜାର ତମେ ଜିନିଷ କିଣି ପାରିବନି ମାନେ ହ ଯିବ ସେ ଯାତ୍ରାରେ
ହଁ ହଁ।
ମୁଁ ଯାଇଥିଲି ମୁଁ ସବୁ ବର୍ଷ ଯାଏ ମୋ ମା ଥିଲାବେଳେ ଯାଏ ମା ମା ଗଲା ପରେ ବି ଯାଏ ସବୁବେଳେ ମୁଁ ଯାଏ।
ତ ମାମୁଁ ଘର ଆସିନାହାନ୍ତି?
ହଁ ମୋ ନା ମୋଆ ମୋର ମାମୁଁ କଣ ଆସୁଛନ୍ତି ମୋର ମାମୁଁ ଘର ଆସୁ ନା ନା ମୁଁ କହିନା ମାମୁ ଘର ଆସିବେ ରଜରେ ଆସୁି ଯେ ପଛରେ ଆସୁ ରଜ ପରେ ପରେ ଆସ ରଜରେ ଆସନ୍ତି। ହୁଁ।
ସବୁ ଓସାରବାରେ ଆସୁଛନ୍ତି ନା ତୋ ମାମୁଁ ଘର?
ଉୁଁ ଉୁଁ ନାଲୋ ମୋ ମାମୁଁଘର ଗାଁ ସବୁ ଓଷାରେ ଆସିବେ କି?
ନା ସଞ୍ଜନା ମାମୁଁ ଘରେ ପଚାରୁଛନ୍ତିମୁଁ କହିଲି ଆସୁଚନ୍ତି କି?
ହଁ ଆସନ୍ତି ବହୁତ ଟାଇମ ଆସନ୍ତି କି ମୁଁ ସବୁ ଓଷାରେ ଆସନ୍ତିନି ମାନେ ବର୍ଷକୁ ଦିଥର ଆସନ୍ତି ଏଇଆ ଆଉ। ମା ନାହିଁ ମା ମା ନାହିଁ ସେତିକି ଆସୁଚନ୍ତି ବଡ କଥା ଜାଣିଚନା।
ହଁ ସେ ମାଆ ନାହିଁ ବୋଲି ମୁଁ କହୁଚି ନାଁ ସେଦିନ ସେଟିକି ନା ସେ ତମ ଘରକୁ ଫୁଣି ଓଷାରବାର ଆଣନ୍ତୁ।
ହଁ ଆମ ଘରୁ ସବୁ ଓଷାବାରେ ଯାଉଚନ୍ତି।
ଆ ସେଟିକି ଅଣୁଚନ୍ତି ଆଉ ହଉଛି କଣ ଆଣିବୁ।
ତଥାପି ବର୍ଷକୁ ଦି ଦିଥର ତିନିଥର ଏମିତିଆ ଆସୁଚନ୍ତି ଆଉ।
ହଁ ହଁ ହଁ।
ତ ତାଙ୍କର କଣ ମାନେ ଥିଲା ଘରେ ବି ତାଙ୍କ କରିବେ ତ ଥିଲା ମାମୁଁ ସେ ଯୋଉ ରାଜମିସ୍ତ୍ରୀ କାମ କରନ୍ତି। ସାନ ମାମୁଁ ତ ସେ ପାଗଳା ଆଉ ସିଏ କୋଉଠୁ ତାଙ୍କେ ଆଉ କଣ। ଛାଡ ତଥାବି ମୋ ବାହାଘର ବେଳକୁ ମତେ ୟାଙ୍କୁ ଗୋଟେ ମୁଦି ମତେ ପାଉଁଜି ହଳେ ପଇସା। ହଁ ଆଟାଜୀ ଶାଢୀ ପତ୍ର ସବୁ ଦେଇଥିଲେ ମୋ ପୁଅ ବା ମୋ ପୁଅ ଯେ ଏକୋଇସିିଆ ଗୋଟେ ବଡ ଲକେଟ୍ ଟେ ଡ୍ରେସ ପତର ମୋ ମୋପାଇଁ ଶାଢୀ ଆଙ୍କ ପାଇଁ ପେଣ୍ଟ ସାର୍ଟ ସବୁ ଆଣିଥିଲେ। ମୋର ସଦବେଳକୁ ସବୁ ଜିନିଷ ଧରିକି ଆସିଥିଲେ ସାତ ମାସରେ ସବୁ ଧରିକି ଆସିଥିଲେ। ପୁଣି ତାପରେ ପୁଅଟା ଯେ ହେଲା ସୁଣିଲେ ପନିପରିବା ସବୁ ଧର ଧୁରିକା ଆଇଁଲେ।
ପୁଣି ଏକୋଇଶିଆ ବେଳକୁ ଆଇଲେ ଫୁଣି ଏକୋଇଶିଆ ପରେ ପରେ ଫୁଣିଥରେ ପୁଅକୁ ଦେଖିବାକୁ ଆଇଲେ। ପୁଣି ଥରେ ଗଲା ବର୍ଷ ରଜରେ ଆସିଥିଲେ ନା ନା ନା ଗଲା ବର୍ଷର ଫାଷ୍ଟ ରଜ ଦିନ ମାମୁଁ ଆସିଥିଲେ ଏବର୍ଷ ଆସିନାହାନ୍ତି ରଜ ପରେ ଆସିବେ ତାପରେ ବି ପିଇସା କଥା ଶୁଣିଲେ ରଜ ପରେ ଆସିବେ ଆଉ।
ହଁ ହଁ ଏକାଥରେ ତମ ଘରକୁ ଆସିବେ ତ କତିକି ଆସିବେ ଏକାଥରେ।
ହଁ ହଁ ରଜରେ ଆମ ଘରକୁ ଆଗେ ଯିବେ ଯିବେ ଯେ ପିଇସାଙ୍ଗ ତ ଶୁଣିଚନ୍ତି ଯାଇଥିବେ କି ଜାଇନଥିବ ମୁଁ ଜାଣିନି।
ହୁଁ।
ଯାହାହେନେ ଯାଇଥିବେ। ମୋ କତି କି ରଜରେ ଆସିନାହାନ୍ତି ଆଉ ରଜ ପରେ ପରେ ଆସିବେ ସେ ମୋ ଆଈ ମା ଆସେ। ହଁ ମୋ ମାମୁଁ ଆଈ ମା ଆସନ୍ତି।
ତୋ ଆଈମା ଅଛି କି?
ହଁ ମୋ ଆଈ ମା ଅଛି।
ବୁଢ଼ୀ ହେଇଗଲେଣି।
ନା ବେଶୀ ବୟସ ହେଇନି। ସେ ତମ ମାଆଙ୍କ ଭଳିଆ ତୋ ମାଠୁ ଆହୁରି ପିଲା ଅଛନ୍ତି।
ହଁ କଣ କରିବୁ ଦେଖୁନୁ। ଉଁ ମା ଅଛି ଝିଅ କଣ କରିବ।
ହଁ ମୋ ମା ମାପା ପଇଁତିରିଶ ବର୍ଷରେ ମା ନଷ୍ଟ ହେଲା।
ହଁ।
ମୋ ମା ର ପଇଁତିରିଶ ବର୍ଷ ହେଲା ମୋ ମା ମଲା ଏବେ ଡେଟ ରେ ପଇଁତିରିଶ ବର୍ଷ ଝିଅ ବାହା ହେଉଚନ୍ତି ନା
ହଁ ପା।
ଏଆ ଆଉ କ
ସୁ ଆଃ ତାନ୍ ରୋଷେଇ ବନ୍ ତୋର।
ନାଁ ଲୋ ମଟ ତକାରୀ କରିମି ନା ରୋଷେଇ ବନ୍ଦ ରୋଷେଇ କୋଉ ଦିନ ବନ୍ଦ ହବନି।
ଓହୋ।
ମଟର ଆଳୁ ସିଝେଇଚି ମସଲା ବାଟି ନେଇ ତରକାରୀ କରିବ।
ଓହୋ ବାବାରେ ତମେ ତା
ଏ ଆଣିଚନ୍ତି ସିଙ୍ଗଡ଼ା, ବରା, ଆଳୁଚପ। ପିଆଜି ଆଉ ତା ମିଠା, କଦଳୀ, ଆମ୍ବ ଏଁ ସବୁ ଆଣଚନ୍ ଯେ ସେରାକ ଶୁଖିଲା କେମିତି ଖାଇବେ?
ଓହୋ।
ତାପରେ ମଟର ବି ଭେଦେଇଥିନି ସଖାଳୁ ରାତିରେ କରିମି ବୋଲି ପୁରୀ ତରକାରୀ କରିମି ବୋଲି ଭେଦେଇଥିନି ଆ।
ଉଁ
ଆଉ କାଇଁ ପୁରୀ କରିିମି ଏ ଆଣଚନ୍ତି ଖାଇଦେ
ଉଁ ହୁଁ। ସନ୍ତୋଷ ରହିବ ନା ଏଇନା?
ନା ଲୋ ପହଦିନ ସଖାଳୁ ପଳେଇବେ।
ଆ ତାନେ କାଲି ପଳିଆସିବ ବୁଲିକି ପଳେଇବ ପହଦିନ ତାନେ ପଳେଇବ।
ହଉ ଦେଇ ମୁଁ ଯୋଉ କାଟିବି ପରିବା କାଟିବି ମସଲା ଛଡ଼େଇମି।
ଓହୋ।
ଆ ଯେ ହଉ।
ହଁ।
ବୋଉର। ତୋଉଲାଟା ସେ ତଳେ ଅଛି ଦେଖୁନ ସେଇଟା ବା ତୋଉଲଟା।